ହ୍ୟାଲୋ ହ୍ୟାଲୋ ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ବହୁତ ଭଲ ଅଛି ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ବହୁତ ଭଲ ଅଛନ୍ତି ଆପଣଙ୍କ ପରିବାରରେ?
ବହୁତ ବଢିଆ ଅଛନ୍ତି ସମସ୍ତେ।
ଆଚ୍ଛା ଆପଣ କିଛି କହିବା ମାନେ ମୁଁ ଭାବୁଥିଲି ଏଥର ରଜ ବିଷୟରେ ଟିକେ କହିଦେବା।
ହଉ କୁହନ୍ତୁ?
ଆପଣ କେମିତି ରଜ ସାରିଲେ, ରଜ ପାଳିଲେ?
ହଁ ନର୍ମାଲ ତ ମୁଁ ଏଠି ମାନେ ଆମର ତ ଏଠି ଦି ଦିନ ପାଳନ କରାଯାଏ ସବୁଠୁ ତ ସେମ ପାଳନ ହିଁ କରାଯାଏ ଚାରି ଦିନି।
ହଁ
ଆପଣ ଆପଣ କେତେ ଦିନ ସେଲିବ୍ରେସନ କରୁଛନ୍ତି, କଣ କିଷ କରୁଛନ୍ତି କହିବେ କି? ଆପଣ କଣ କଣ କରୁଛନ୍ତି?
ମୁଖ୍ୟତ ତିନି ଦିନ ହୁଏ ବାକି ଆଉ ଗୋଟେ ଗୋଏ ଦିନ ଯୋଉ ରହିଥାଏ ଯୋ ବସୁମ୍ ତି ସ୍ନାନ ସେଇଟା ବି ସେମତି ହଁ ରଜରେ ହିଁ ଯାଏ ବାକି ପହିଲି ରଜ ଦିନ ଆପଣ କେମିତି କଣ କଲେ?
ଅଳତା ଲଗେଇକି ନିଜେ ସଜବାଜ ହେଲି ଆଉ ପୋଡପିଠା ପାନ ଆଉ ସାଙ୍ଗସାଥିଙ୍କ ସହିତ ଟିକେ ଟାଇମ ସ୍ପେଣ୍ଡ କଲି।
ଆଚ୍ଛା
ଆପଣ କଣ କଲେ କୁହନ୍ତୁ?
ମର ବି ଉଠିଲୁ ଟିକେ ଜଲଦି ଉଠି ସାରିଲୁ ତାପରେ ଅଳତା ଲଗ୍ ଗାଧା ସବୁ ସାରିକି ମାନେ ସ୍ନାନ ବଗେରା ସାରିକି ତା ତାପରେ ପୁଣି ଅଳ ତା ଲଗେଇକି ଯାହା ଆମର ଘରେ ବନା ହେଇଥିଲା ଖାଇବା କଥା ଦଳି ଖେଳି ଦଳି ଖେଳିବା କଥା ଏମିତି ହିଁ ଚାଲିଥିଲା ଗୋଟେ ମସ୍ତି।
ଆପଣ ଚାରି ଦିନ ଯାଏ ନୂଆ ଡ୍ରେସ୍ ହିଁ କରିଥିଲେ କି?
ନା ନା ସେମିତି କିଛି ନାହିଁ। ଖାସ୍ କରିକିରି ସଂକ୍ରାନ୍ତି ଦିନ ଗୋଟେ ଥିଲା ତାପରେ ଏମିତିରେ ନର୍ମାଲ ଡ୍ରେସ୍ ରେ ହିଁ ରହିଯାଉଥିଲୁ।
ଆଛା ଆଚ୍ଛା।
ହଁ ଆଉ ସବୁଡୁ ସବୁଠୁ ବଡ ଇମ୍ପୋର୍ଟାଣ୍ଟ ଥିଲା ରଜରେ ରାତିରେ ଖାଇବାର ନଥିଲା। ମାନେ ଭାତ ଖାଇବାର ନଥିଲା। କଣ ହେଲେ ଏମିତି ରୁଟି, ଉପମା ଏସବୁ ଖାଇଦଉଥିଲୁ।
ଆଛା ଆଚ୍ଛା। ସବୁ ଭଲ, ଭଲ ଆଇଟମ୍ କରି ଖାଉଥିଲେ ନାଇଁ ତାହେଲେ? ଆରେ କୁହନ୍ତୁ? ଚାରି ଦିନ ଯାସରେ ଆପଣ କଣ କଣ ଆଇଟମ୍ ଖାଇଛନ୍ତି? ଫାଷ୍ଟ ଦିନ ରୁ ପୁରା ଲାଷ୍ଟ ଦିନ ଯାଇ କୁହନ୍ତୁ?
ପହିଲି ରଜରେ ଥିଲା ଆମର ନର୍ମାଲି ହାଲୁଆ। ଆଉ ଦିନରେ ଥିଲା ଆଉ ଦିନର ମତଲବ୍ ଯୋଉ ସକାଳ ଟାଇମ୍ ରେ ଥିଲା। ଖରାବେଳେ ଟାଇମ୍ ରେ ଭାତ, ଡାଲି ଯେମିତି ସଂକ୍ରାନ୍ତିରେ ହୁଏ, ସେମିତି ଥିଲା। ରାତିରେ ରୁଟି ରୁଟି ତରକାରୀ। ହଁ ବିନା ପିଆଜ ରସୁଣ ରେ ଆଉ ସଂକ୍ରାନ୍ତି ଦିନ ତ ପୁରାପୁରି ସାତ୍ ସାତ୍ୱିକ୍ ଥିଲା ଯୋଉଟା କି ଗ ଗୋଟେ ଥର ହିଁ ଖା ଖାଇବାର ଥିଲା ଭାତ ଡାଲି ତରକାରୀ ସାଲେଟ୍
ହୁଁ ହୁଁ ହୁଁ।
ଆଉ ରାତିରେ ରୁଟି ଥିଲା। ରୁଟି ତରକାରୀ। ଆଉ ତା ଜ ଶେଷ ରଜ ଥିଲା ଯଉଟାକି ଆମ ଚକୁଳି
ହୁଁ।
ପୋଡପିଠା ଏମତି, ଏମିତି ଯୋଉ କାକରା ବାଗରା ଏମତି ପପିଣା ପଣା ଏସବୁ ପିଠା ପଣା ସବୁ ଯାକ ଟିକେ ଭେରାଇଟି ହେଇଥିଲା।
ହୋ, ହୋ, ହୋ। ଆପଣଙ୍କୁ ପିଠାପଣାରେ କଣ ଭଲ ଲାଗେ ଖାଇବାକୁ?
ପିଠା ପଣାରେ ଏମିତିରେ କହିବାକୁ ଗଲେ କାକରା ଭଲ ଲାଗେ, ପଡପିଠା ଗୋଟେ ଭଲ ଲାଗେ, ଖାସ୍ କରିକି ମୋ ମାଙ୍କ ହାତ ତ ତିଆରି ପୋଡପିଠା ତ ବୋହୁତ୍ ଭଲ ଲାଗେ।
ଆଛା ଆଚ୍ଛା। ଆଉ
ଆଉ ଅଧିକ କିଛି ତ ମୁଁ ଖାଏନି। ଆଉ ରଷେଇରେ ନା ଏବେ ମାନେ ଖାଇଛି ବାକି ରଜରେ ଖାଇନି।
ଆଚ୍ଛା ଆଚ୍ଛା। କାକରା ଆପଣଙ୍କୁ ପସନ୍ଦ?
ହଁ କାକେରା ପସନ୍ଦ।
ଓହୋ। ଆଉ ଚକୁଳି ପିଠା, ଆ
ହଁ ସେ ସବୁ ପସନ୍ଦ ଆକ୍ଚୁଆଲି ହୁଁ ବାକି ବୋହୁତ୍ ଏ ତାଠୁ ସବୁଠୁ ଅଧିକ ପସନ୍ଦ ଲାଗେ କାକରା ହେଇକିରି ପୋଡ଼ାପିଠା।
ଆଛା ଆଚ୍ଛା। ଆଉ କୁଆଡେ କୁଆଡେ ବୁଲିବାକୁ ଯାଇଛନ୍ତି ଆପଣ? କୁଆଡେ କୁଆଡେ ବୁଲିବାକୁ ଯାଇଛନ୍ତି ଆପଣ? ମାନେ ଦର୍ଶନୀୟ ସ୍ଥାନ କଣ?
ବୁଲିଆକୁ ତ ବୋହୁତ୍ ଜାଗା ଯାଇଛି।
ହେଲେ ଆପଣଙ୍କୁ ମାନେ ବୋହୁତ୍ ଜାଗା ବୁଲିବାକୁ ଇଚ୍ଛା ନା ଇଚ୍ଛା ନାହିଁ?
ନା ବୋହୁତ୍ ଜାଗା ବୁଲିବାକୁ ମତେ ପସନ୍ଦ।
ହଁ।
ଆଉ ମୁଁ କେତେ ଏମିତି ଜାଗାକୁ ବି ଯାଇଛି। ଆଉ ଏବେ ପାଖାପାଖିରେ ମୁଁ ଯାଇଥିଲି ପୁରୀ ଯାଇଥିଲି।
ଆଚ୍ଛା। ସେରା ତ ପୁରା ଶାନ୍ତି ସ୍ଥାନ।
ପୁରୀ ଆକଚୁଆଲି ଶାନ୍ତି ସ୍ଥାନ।
ହୁଁ।
ଖାସ୍ କରିକି ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ ହିଁ ସବୁ ଟୁ ବଡ଼ ଶାନ୍ତି ହେଇଥାଏ।
ହଁ।
ର ପ୍ରସାଦ ସବୁଠୁ ଭଲ ଲାଗିଲା ଖାଇକି।
ହଁ ହଁ ହଁ। ଆଚ୍ଛା, ଟଙ୍କ ତୋରାଣି ପିଇଲେ ନା ନାଇଁ?
ହଁ ସେଇଟା ନହେଲେ ହବ ପୁରୀ ଯାଇକି।
ହଁ ହଁ ହଁ। ଆଉ ପୁରୀରେ ମୁଁ ଯା ମୁଁ ଶୁଣିଥିଲି ହଁ ମୁଁ ଯାଇଚି। ବଟ୍ ମୁଁ ଶୁଣିଥିଲି ପୁରୀରେ ମଟର ସୁପ୍ ଗୋଟେ ଭଲ ମିଳେ ଆପଣ କେବେ ପିଇଛନ୍ତି କି?
ନାଇଁ ସେଇଡ଼ା ମୁଁ କେବେ ପିଇନି।
ଆପଣ ଗୋଟେ ଦିନ ଟେଷ୍ଟ କରନ୍ତୁ ବହୁତ୍ ବଢିଆ ଲାଗେ ସେଇଟା।
ହଁ ପୁଣି ଯେନ୍ ଯୋଉ ସେକେ ସେକେଣ୍ଡ ଟାଇମ୍ ଯିବି ସେତେବେଳେ
ମାନେ ଏକଚୁଆଲି କଣ ପୁରୀର ପୁରୀର ପୂର୍ବ ଦ୍ୱାରରେ ଆ ଏମିତି କିଛି ଯୋଉ ଦୋକାନ ଭାଇ ମାନେ ଯୋଉ ଷ୍ଟଲ୍ ପକାନ୍ତି ଛୋଟ ଛୋଟ ଦୋକାନ ପକାନ୍ତି, ହଁ ସିଂହ ଦ୍ୱାର ଆଗରେ ଛୋଟ ଛୋଟ ଦୋକାନ ପକାନ୍ତି। ସେଥିରେ ମଟର ମଟର ଏନ୍ତି ମଟର ଟାକୁ ପୁରା ଅ ତାକୁ ସିଝା ଯାଇଥିବ ହେଲା।
ଆଚ୍ଛା।
ତାପରେ ତାକୁ ପୁରା ମାନେ ନୁ ଲୁଣ, ମରିଚ ଇନ୍ତି ଗୋଟେ ବା ତାଟିଆ ରେ
ହୁଁ
ମାନେ ଯୋଉ ଗିନା କୁହନ୍ତି ସେଇଟାରେ ସବୁ ଲେମ୍ବୁ ସବୁ ପକେଇକିନା ବା ପୁରା ଟ ପୁରା ଟେଷ୍ଟ କରି ଦିଅନ୍ତି ଖାଇବା ପାଇଁ। ଆପଣ ଗୋଟେ ଥର ଖାଆନ୍ତୁ ଜାଣିବେ। ବହୁତ୍ ଭଲ ଲାଗେ। ସେଇଟା ଗରମ୍ ଗରମ୍ ଭଲ ଲାଗେ।
ମୁଁ ଯେବେ ପୁଣି ଥରେ ଯିବି ସେଇଟା ଟ୍ରାଏ କରିବି।
ହଁ, ଆଉ କିଛି କୁହନ୍ତୁ।
ଆପଣ ପୁରୀ ପୁରୀ ବିଷୟରେ କଣ ଜାଣିଚନ୍ତି?
ପୁରୀ ବିଷୟରେ ମୁଁ ଜାଣିବାରେ ତ ବହୁତ୍ ଭଲ ଜାଗା। ହଁ ରଥଯାତ୍ରା ବି ମୁଁ ରଥଯାତ୍ରାରେ ମୁଁ କେବେ ଯାଇନି। ମୁଁ କେବେ ଯାଇନି। ମୁଁ ଖାଲି ଜାଣେ
ଚାରି ଧାମ ରୁ ଗୋଟେ ଧାମ ବୋଲି ଜାଣିଚନ୍ତି ତ?
ହଁ ହଁ ଜାଣିଚି, ଗୋଟେ ଧାମ ବୋଲି ଜାଣିଚି। ମୁଁ ମାତ୍ର ରଥଯା ତ୍ରାରେ କେବେ ମୁଁ ଯାହିନି। ମତେ ଆପଣ ଜାଣିଚନ୍ତି କି କେବେ ରଥଯାତ୍ରା ବିଷୟରେ କଣ ଜାଣିଚନ୍ତି କି?
ନା ମୁଁ ମାନେ ରଥ ଯାତ୍ରା ବିଷୟରେ ତ ଜାଣେ। ବାକି ସେଇଟାକୁ କେବେ ମୁଁ ଯାଏନି। ମାନେ ପୁରୀ ଯାଇନି କେବେ। ପାଖାପାଖି ଯୋଉ ଛୋଟ ଛୋଟ ଜଗନ୍ନାଥ ମନ୍ଦିର ଗୁଡାକରେ ଯେବେ ହୋଇଥାଏ, ନାହିଁ ନାହିଁ।
ଅ ହୋ। ଆଚ୍ଛା ଆଚ୍ଛା। ହେଲେ ଆପଣଙ୍କୁ ଇଚ୍ଛା ଅଛି ନା ନାଇଁ କେବେ ଏମିତି ଯୋଉ ଭଗବାନ ରଥରେ ବସିବେ ଆ ଆପଣ ଯ ଚକାଡୋଳା କୁ ଦେଖିବାକୁ ଯିବେ।
ବହୁତ୍ ଇଚ୍ଛା ଅଛି। ସେଇଟା କେବେ ଯଦି ମତେ ସୁବିଧା ମିଳିବ ତ ମୁଁ ଦେଖିଦେବି।
ହଁ ହଁ ହଁ ହ ଆଚ୍ଛା ଆଚ୍ଛା। ଆଉ କିଛି କୁହନ୍ତୁ ଆପଣଙ୍କୁ କଣ ଭଲ ଲାଗେ କେମିତି ରହିବାକୁ ଇଚ୍ଛା
ରହିବାକୁ ରହିବାକୁ ଏମିତି ସାଧାରଣ ମଣିଷ ଯେମିତି ରୁହନ୍ତି।
ହଁ
ମାନେ ଏତେ ବି ଯେମିତି ହଁ ବଚାଲୋକ ରୁହନ୍ତି ନା ଖେଳା ବୁଲ ସବୁଯା କରନ୍ତି ମସ୍ତିରେ ରହିବା ଏସବୁ ପସନ୍ଦ ଆଉ ଖାସ୍ ଖାସ୍ କରିକି ଏ ଯୋ ପ୍ରକୃତି ସହିତ ରହିବାକୁ ମୋତେ ଅଧିକ ପସନ୍ଦ ଲାଗେ
ହଁ ହଁ ହଁ ଆଚ୍ଛା।
ଆଉ ଛୋଟ ଛୋଟ ପିଲାମାନଙ୍କ ସହିତ ଖେଳିବାକୁ ଗୋଟେ ପସନ୍ଦ ଲାଗେ।
ହଁ ଆପଣ ବୁଲାବୁଲି ମାନେ କୁଆଡେ ବାହାରକୁ ଯାଆନ୍ତି ନା ଯାଆନ୍ତିନି।
ହଁ ଯାଇଥାଏ ବେଳେ ବେଳେ ମାନେ ଯେତେବେଳେ ଦଶ ବଗେ। ସାଙ୍ଗସାଥି ମାନଙ୍କ ସହିତ ମିଶିକି
ହଁ ହଁ ଆଚ୍ଛା ଆଚ୍ଛା ମାନେ ଆପଣ ସାଙ୍ଗସାଥି ବହୁତ ଅଛନ୍ତି ତାହେଲେ
ହଁ ଅଛନ୍ତି ଆପଣଙ୍କର କେ ସାଙ୍ଗସାଥି ନାହାନ୍ତି
ବହୁତ ଅଛନ୍ତି। ନିଜ ମାନେ ସାଙ୍ଗ ସହିତ କିଛି ସମୟ ବିତାଇବା ଟା କିଛି ଟାଇମ ମାନେ କିଛି ସମୟ ଭିତରେ ରହିବା ତାଙ୍କ ସହିତ କୁଆଡେ ଯିବା। ମାନେ ଦର୍ଶନୀୟ ସ୍ଥାନ ହଉ ନହେଲେ କୋଉଠି ବାହାରକୁ ହଉ ଯିବାଟା ଭଲ ଲାଗେ ସାଙ୍ଗସାଥିଙ୍କ ସହିତ ନହେଲେ ବହୁ ଦିନ ପରେ ସାଙ୍ଗମାନୋନ ଘରକୁ ଆସିଲେ ନହେଲେ ଆମେ ବାହାରକୁ ଯିବା ପାଇଁ ସାଙ୍ଗସାଥି ତ ଟିକେ ଭଲ ଲାଗେ
ଆଛା ଆପଣଙ୍କୁ ପଚାରିବାକୁ ମୁଁ ଭୁଲି ଯାଇଥିଲେ ଆପଣ କେବେ ପୁରୀ ଯାଇଛନ୍ତି
ହଁ ମୁଁ ଯାଇଛି
ଆଉ ସେଠର ଅଭଡ଼ା ଖାଇଛନ୍ତି
ହଁ ହଁ ବହୁତ ଟେଷ୍ଟି ବହୁତ ସ୍ଵାଦିଷ୍ଟ ବହୁତ ସ୍ଵାଦିଷ୍ଟ ମୁଁ ଏବେ ଗୋଟେ ୱାନ ମନ୍ଥ ଭିତରେ ଗୋଟେ ୱାନ ମୋନ୍ଥ ଭିତରେ ଯାଇଥିଲି।
ଆଚ୍ଛା ଆପଣ ତାହେଲେ ଯୋ ଗଲେ ପୁରୀ। କୋଉ ଟାଇମ ରେ ଯିବାଟା ବେଷ୍ଟ ବୋଲି ଭାବୁଛନ୍ତି।
ମୁଁ ଭାବୁଛି ରାତ୍ର ହିଁ ଭଲ ଲାଗେ ରାତ୍ରରେ ଦର୍ଶନ କରିବା ଭଗବାନଙ୍କ ଯୋଉ ସେ ଯୋଉ ନୀଳା ବହୁତ ବଢିଆ
ଆଛା ତ ଆପଣ ରାତି ସମୟରେ ଯାଇଥିଲେ
ହୁଁ ହୁଁ
ଆଚ୍ଛା ତ ସେଠି କଳ୍ପପ ବଟ ରହିଥିବା ଜାଣିଛନ୍ତି।
କଣ କଣ କହିଲି?
ଯୋଉ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରଙ୍କ ମନ୍ଦିର ଭିତରେ କଳ୍ପ ରହିବା ଜାଣିଛନ୍ତି ମାନେ ଶୁଣିଛନ୍ତି କେବେ କଳ୍ପ ବଟ କଳ୍ପ ବଟ କଳ୍ପ ବଟ
ନାଇଁ ନାଇଁ ମୁଁ ଜାଣିନି ଆପଣ ଜାଣିଛନ୍ତି ତ କୁହନ୍ତୁ ମତେ ଟିକେ ଜାଣିବାକୁ ଚାହେଁ
ସେଇଟା ଗୋଟେ ଥିଲା ମାନେ ଅଛି ବି ଏବେ ବି ଗୋଟେ ବିଶାଳ କାଳ ବ ବୃକ୍ଷ ଯୋଉଟା କି ଶୁଣ ଥିଲି ତା ବିଷୟରେ ବହୁତ କିଛି ମନସ୍କାମନା ରଖିକି ଗଲେ ସେଇଟା ଓ ଯଦି କିଛି ଅ ମନସ୍କାମନା ର ଖିଥାଅ ତ କହିଲେ ସେଠି ପୁରା ହୋଇଥାଏ।
ହଁ। ଆଚ୍ଛା।